ହ୍ୟାଲୋ ଆଜ୍ଞା ନମସ୍କାର। ନାଇଁ ମୁଁ ଥିଲି ଆଉ।
ବସିଥିଲ ଆଉ ଖାଇସାରିଲଣି?
ହୁଁ - ହଁ ଏଇନା ଖାଇଲି। ଭାତ ଆଉ ଫୁଲକୋବି ଆଳୁ ଫୁଲକୋବି ଆଳୁ କଷା ଆଉ ଭେଣ୍ଡି ଓଉ ମାନେ ଶୋରିଷ ମସଲା ଦେଇକି ବନେଇେ ଥିଲୁ ଖଟା ରେ।
ଓହୋ ହେଲେ ଆବା ରେ ବା ତମେ ତ ବଢିଆ ଖାଦ୍ୟ ଖାଅ।
ତମେ
ମୁଁ ତ ଆହୁରି ଖାଇ ନାହିଁ ଆମର ଲଞ୍ଚ ଆହୁରି ହେଇନାହିଁ ତ ଆମେ ଖାଉନ ଆମେ ଖାଇଲା ବେଳେ ଦିଟା ତିନିଟା ହେଇଯାଏ।
ଓହୋ ନା ମତେ ଥଣ୍ଡା ହେଇଯାଇଛି ତ ସେଇଥିପାଇଁ, ମୁଁ କଟକରେ।
ଓହୋ ମୁଁ ତ ଭୁବନେଶ୍ଵରରେ ଅଛି।
ଆଚ୍ଛା ଭୁବନେଶ୍ୱର ର କୋଉଠି?
ଭୁବନେଶ୍ୱରେ ଏଇ ପଟିଆ ପାଖରେ ତମେ କଟକରେ କୋଉଠି?
ହଁ ସିିଡିଏ।
ହଁ -ହଁ। ହେଲେ ତମକୁ ଯୋଉ ଥଣ୍ଡା ହେଇଥିଲା ତମେ ଡାକ୍ତରଙ୍କ ସହ ପରାମର୍ଶ କଲ କି?
ନା ମେଡିସିନ ମାନେ ଆଗରୁ ଆଣିକି ମୁଁ ରଖିଥିଲି। ଖାଇଛି ଟିକେ କମିଛି।
ଓହୋ ହେଲେ ମେଡ଼ିସିନ ଷ୍ଟୋର ନେଇକି ଆସିଥିଲ।
ହ ମତେ ପ୍ରାୟ ସମୟ ଥଣ୍ଡା ହୁଏ ତ ମୁଁ ମାନେ ଡାକ୍ତର ଦେ ମାନେ ଦେଖେଇଥିଲି ସେ ମତେ କହିଥିଲେ କି ତିନି ମାସ ଯ ଖାଇବା ପାଇଁ।
ତମର ଆସ୍ତମା ହେଲା କଣ ଅଛି କି?
ନାଇଁ ନାଇଁ।
ହେଲେ କଣ ପଢୁଛ ଆଉ?
ହଁ। ନା ପଢୁଛି ସିଟ୍ ଓଟିଇଟ୍ କ୍ଲିୟର ହେଇଛି ତାପରେ ପଢା ପଢି କରୁଛି ଆଉ ସଏ ପ ବାହାରିବ ବାହାରିନିତ ଯାହାବି ହେଲେ ପଢାପଢି କରୁଛି ଆଉ।
ହଁ ହଁ ହେଲେ ମୁଁ ମଧ୍ୟ ପଢାପଢି କରେ ମୋର ତ ବିଟେକ୍ ଚାଲିଛି ଆଉ ମୁଁ ମତେ ଇଣ୍ଟନସିପ୍ ପାଇଁ ଭୁବନେଶ୍ୱର ଆସିଛି।
ଓହୋ ବିଟେକ୍ କୋଉଠି କରିଛନ୍?
ସିଟି ଟିସିି ରେ। ତମ ସିଟ୍ ଟିସ୍ କଣ ଜାଣିଛ କି?
ନାଇଁ କୁହନ୍ତୁ?
ସିଟ୍ ଟିସ୍ ହେଲା ଗୋଟେ ଟ୍ରେନିଂ ସେଣ୍ଟର ଏଠାରେ ତମେ ଯେପରି ଆମ ଇଣ୍ଟନସିପ୍ ରେ ହେଇଗଲା ଆପଣ ତମେ ଯେତେବେଳେ କୋଉ କମ୍ପାନୀ କୁ ଚାକିରି କରିବା ପାଇଁ ଯିବ ତମକୁ ପ୍ରଥମେ ମାଗି ତମେ କୋଉଠି ଇଣ୍ଡର୍ନସିପ୍ କିରିଚ କି? ଇଣ୍ଟର୍ନସିପ୍ର ରହିଲା କିଛି ପାର୍ଟ ଟାଇମ୍ କାମ ଯେମିତି ତୁମର ଯେଉଁ କାମ ରହିଗଲା। ସେ କାମ ବିଷୟରେ ତମେ ଆଗରୁ କଣ କେମିତି ଜାଣିଛ କି ସେଇ ବିଷୟରେ ଆମେ କରିବା ପାଇଁ ଆସିଚୁ।
ହାଲୋ।
ହୁଁ ହେଲେ ତମର କଣ ପାଠ ପଢା କେମିତି ସେଇଟା କଣ ହୁଏ?
ଆମେ ଆମେ ଗମେଣ୍ଟ ସିଟି ଯେ ବାହାରେ ସେଇଥିରେ ଆମେ ମାନେ ଉତ୍ତୀର୍ଣ୍ଣ ହେଲା ପରେ ଯଉଠି ସେଣ୍ଟର ତାର ଯୋଉଠି। ମାନେ କରିଥାଉ ଯେଉଁଟି ଅଛି ସବୁ ଗମେଣ୍ଟ ସିଟି କରିବା ପାଇଁ। ଆମେ ଆମ ସେପଟେ ମୁଁ କରିଥିଲି କେନ୍ଦ୍ରାପଡାରେ କରିଥିଲି ତାପରେ ଦି ବର୍ଷ ପରେ ସରିଲା ଆଉ ସେଇ ସେଇ ଥର ହିଁ ଓଟିଇଟ୍ କ୍ଲିୟର ହେଇଗଲା ଆ। ତାପରେ ଯେତେବେଳେ ପୋଷ୍ଟ ବାହାରିଥିଲା। ଯିଟି ବାହାରି ଥିଲା ମୁଁ ଦେଇଥିଲି ଯେ କିନ୍ତୁ ହେଲାନି କଟିଗଲା।
ହେଲେ ମୋର ଗୋଟେ ସାନ ଭାଇ ଅଛନ୍ତି ସେ ମଧ୍ୟ ଚାହୁଁଛନ୍ତି ଯେ କିଛି ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେବେ। ହେଲେ ତୁମେ ତାଙ୍କୁ କୌଣସି ସାହାଯ୍ୟ କରିପାରିବ କି ସେ କେମିତି ପଢିବେ କେମିତି ଏ ସିଲାବସ କମ୍ପ୍ଲିଟ କରିବେ। ଏବଂ ପରୀକ୍ଷା ପାଇଁ କେମିତି ସବୁ ପ୍ରସ୍ତୁତ ହେବେ। ମତେ ଟିକେ କହିପାରିବ କି? ମତେ ଯଦି କହିବ, ମୁଁ ତାହେଲେ ତାକୁ ସେଇ ହିସାବରେ କହିଦେବି।
ମୁଁ ଯେତେବେଳେ ମାନେ ସିଟି ପାଇଁ ଯେତେବେଳେ କଣ ପଢାପଢି କରୁଥିଲି, ସେତେବେଳେ ମୁଁ ମାନେ ଟ୍ୟଉସନ୍ କରେ ପିଲାଙ୍କୁ। ଟ୍ୟଉସନ୍ ଯେତେବେଳେ କରେ ମାନେ ଅ ପ୍ରଥମ ପାଖରୁ ଅଷ୍ଟମ ଯାଏ। ତ ସବ ସେଇଟା ମାନେ ରହିଲା। ସେଇ ବହି ଗୁଡା ସବୁବେଳେ ପଢା ହେଲା। ସେଇଟା କଣ? ଓଡ଼ିଆ ମାନେ ସେଇଗୁଡା ହିଁ ବହୁତ୍ ସାହାଯ୍ୟ କରିବ ମାନେ ପରୀକ୍ଷାରେ। ସେଇ ତ ମୁଁ ଯେତେବେଳେ ପଢଉଥିଲି। ମାନେ ତ ସେ ତା ପ୍ରତି ତ ବେଶୀ ଇଏ ଥିବ ନାଁ। ଛାଡିଦେଲା ପରେ ଆଉ କଣ ଏତେ ରଖିବ କି? ସେଇଟା ମାନେ ବହୁତ୍ ମାନେ ସାହାଯ୍ୟ କଲା। ଆଉ ବାକି ମୁଁ କିଣି ଦେଇଥିଲି ତାର ମାନେ ଯୋଉ ମିଳୁଚି ଆମର ଏମତି ଟେଷ୍ଟେ ପେପର୍ ଯେମିତି ସବୁ ସେମତି ଆର୍ କିଣି ଦେଇଥିଲି। କ୍ୟାଆର୍ ର ଗୋଟେ କିଣିଥିଲି। ସେଇଟାରୁ ବି ମ୍ୟାଥ୍। ଆଉ ରିଜନିଙ୍ଗ୍ ରିଜନିଙ୍ଗ୍ ତ ନାହିଁ ନାଁ ଆମ ପଢାରେ। ମାନେ କି କମ୍ପୁଟର କମ୍ପ୍ୟୁଟର। ଏଇ ଆଖୁ ସବୁ ମାନେ କଣ ଦେଖେ କମ୍ପ୍ୟୁଟରରେ ମୋ ଥିଲା ବି ଭୋ ଗୁଡା ସେଗୁଡାକ ବି ଦେଖେ ତ ଆଉ ବେଳେ ବେଳେ କଣ? ମାନେ ପଢିକି ବି ବେଳେ ବେଳେ ହୁଏନି। ବେଳେ ବେଳେ ନ ଜାଣିଥିବୁ ମାରିଦବ, ସେ ବି ହେଇଯାଏ। ଏମିତି ଆଉ।
ହେଲେ ମୋ ହେଲେ ମୋ ଟେଷ୍ଟ ଦେବା ପାଇଁ ବାଧ୍ୟ ହଁ ଚେଷ୍ଟା ନହେଲେ କେମିତି ହବ? ଚେଷ୍ଟା ମନୁଷ୍ୟ ଚେଷ୍ଟା କରିବା ଦ୍ୱାରା ହିଁ, ସବୁକିଛି ହୋଇଥାଏ।
ହଁ ସେଇ ମାନେ ମୋର ଗଟେ ଯାହା ହଉ। ମାନେ ଗୋଟେ ଥରରେ କ୍ଲିୟର ହେଇଗଲା। କିନ୍ତୁ ଟି‌ଟି କରିକି ବି, ଚାକିରି ନାହିଁ। ଆଉ କଣ କରିବା।
ସେଇଟା ହେଲା ତ ଭାଗ୍ୟର କଥା। ଯା କାହାକୁ ମିଳିଲା କାହାକୁ ନ ମିଳିଲା। ସେଇଟା ରହିଲା। ହେଲେ ସେଇଟା ତ ସରକାରଙ୍କ ଏବେ ଯାହା ପ୍ରକାର ଯେଉ ପ୍ରକାର କାମ ସବୁ ହଉଚି ତାହା ସବୁ ଠିକ ହଉନାହିଁ।
ତାପରେ ବି ମୁଁ ଆଉ ଗୋଟେ କୋର୍ସ ବି କଲି। ଏ ଯୋଉ ଆମର ଯେତେବେଳେ ଶିଶୁ ବା ଟିକା କହିଲେ ଅଲଗା ହେଇଯିବ। ମାନେ ଅଙ୍ଗନବାଡି ପରେ ଶିଶୁ ବାଟିକା କରିଦେଲା ନା। ଗୋଟେ ବର୍ଷ ପିଲା ସେଇ ଶିଶୁ ବାଟିକାରେ ହିଁ ପଢିବେ। ତ ଯୋଉ ସାର୍ ମାନେ ପଢୁଉଚନ୍ତି। ପ୍ରଥମରୁ ପଞ୍ଚମ ଯାଏ କି ସପ୍ତମ ଯାଏ ସେମାନେ ତ ତାଙ୍କୁ ପଢେଇବେନି ନା। ଆଉ ସିଏ ତାଙ୍କୁ କଣ ପାଇଁ ପଢେଇବେ? ତାଙ୍କ ପାଇଁ ଗୋଟେ ଟିଚର ପୋଷ୍ଟ ବାହାରିବ ବୋଲି ଗମେଣ୍ଟ ମାନେ କଣ ଡିକଲାର କଲା। ତ ଆ ସେତେବେଳେ କହିଲା କି, ଡି ଇ ସି ଗୋଟେ କୋର୍ସ କରିବା ପାଇଁ। ସେଇଟାକୁ ବି ମୁଁ କଲି। ଅ ସେଇଟାକୁ କଲି ଗୋଟେ ବର୍ଷ। କଲା ପରେ ବି, ସରିଗଲାଣି ତଥାପି ଛଅ ମାସ ହେଇଗଲାଣି। ମାନ ଯେମତି ବି ବାହାରି ସାରିଲାନି ସେଇଟାର। କିନ୍ତୁ ଆଜି ଯାଏ ବାହାରିଲାନି ତାର କଣ? ପୋଷ୍ଟ ଟା।
ହଁ। ପୋଷ୍ଟ କିଛି ବାହାରିଲାନି ଆରେ ଏ ସବୁ ଗୁଡାକ ଏମିତି ବାହାରି ଥାଏ। ସେଆ ଭିତରେ ଭିତରେ ହିଁ କାମ ଅ କରିଦିଅନ୍ତି, ଲାଞ୍ଚ ନେଇକି। ଆଉ ସେଇ ପୋଷ୍ଟର ନା ଖବର ଆସେ, ନା କୌଣସି କଫର ରୁହେ। ସେ ପୋଷ୍ଟ ଭିତରେ ଭିତରେ ହିଁ କାମ ସରି ଯାଇଥାଏ।
ମୁଁ ଯେତେବେଳେ ସ୍କୁଲ ଗଲି ସାରଙ୍କୁ କହିଲି କି ସାର ନା ଆମକୁ କହିଲେ ଯେ ତମେ ଯୋଉ ସ୍କୁଲରେ ରହିବ ନିଜ ନିଜ ଗାଁ ସ୍କୁଲ ରେ ତ ରହିପାରିବ ନା ଆଉ କଣ କୋଉଠି ରହିପାରିବ ନା କାରଣ ଯେତେବେଳେ ଆମେ ଗଲୁ ସେ ଆମକୁ ଟିକେ କହିଥିଲି ଯେ ତମେ ପିଲାମାନଙ୍କୁ କେମିତି କଣ ପଢଉଚ ମୁଁ ମାନେ ଆମରକୁ ଭି ଭିଡିଓ ବନେଇକି ପଠେଇବ ଆମେ ଯୋଉ ଆମର ଯୋଉଟା ଅଫିସ ଥିଲା ତ ଆମେ କଣ କଲୁ ହଁ ଗୋଟେ ନୁହେଁ ସିଏ କହିଥିଲେ ଯେ ମାନେ ଉ ଏକୋଇଶି ଟା ନା କୋଡିଏ ଟା ଏମିତି ଭିଡିଓ। ମାନେ ତମେ କ୍ଲାସ କରିବ ଏତିକି ଦିନ ତ ଆମେ ଯାଇକି କି ପୁଣି ସ୍କୁଲ ରେ ପୁଣି ଅଙ୍ଗନବାଡି ପିଲାମାନଙ୍କୁ ପୁଣି ପଢେଇକି ଭିଡିଓ ପୁଣି ପେନ୍ଡାଇଭି ରେ ପୁ କଣ ଦେଲୁ ପେନ୍ ଡ୍ରାଇଭ ସହିତ। ଆସାଇନମେଣ୍ଟ ପ୍ରୋଜେକ୍ଟ ଏ ସବୁ ଦେଲୁ କିନ୍ତୁ ଏତେ ପରିଶ୍ରମ କଲୁ କିନ୍ତୁ ଆ ତାପରେ ବି ମାନେ ଡିକଲାର ବି କଲା କି ସେ ପୋଷ୍ଟ ବାହାର କରିବ ବୋଲି କିନ୍ତୁ ଆଜି ଯାଏ ଆଉ କାହିଁ ବାହାରିଲାନି ତାପରେ ପୁଣି କରିଦେଲା କଣ ନା ଯୋଉ ସ୍କୁଲରେ ପଚିଶ ଜଣ ପିଲା ଥିବେ ସେଇଠି ହିଁ ଗୋଟେ ଟିଚର ଦବ। ପଚିଶ ପିଲାଥିବେ ପଚିଶ ପିଲା ତ ଥିବେ ବୋଲି ଆଜିକାଲି ତ ସବୁ ପ୍ରାଇଭେଟ ସ୍କୁ ସ୍କୁଲକୁଲ ପଢେଇ ଦଉଚନ୍ତି ନା। ହଁ ପଢେଇ ଦଉଚନ୍ତି ତ ଅଙ୍ଗନବାଡି ସରିଲା ମାନେ ସେମାନେ ପଢେଇ ଦଉଚନ୍ତି। ପଠେଇ ଦଉଚନ୍ତି ନେଇକି ସିଆଡେ ତ ସେମିତି କଲେ କେମିତି ହବ। ପଚିଶ ପିଲା ନିହାତି ଦରକାର ପଚିଶ ପିଲାତ ହେଲେତ ହବ ନହେଲେ ନାହିଁ। ପୋଷ୍ଟଟାତ ବାହାର କରିଛ ମାନେ ପିଲା ଅଙ୍ଗନବାଡିରେ ଏଇନା ଯେତିକି ପିଲାଥାନ୍ତୁ ପାଞ୍ଚ ଜଣ ଆସନ୍ତୁକି ତିନି ଜଣ ଆସନ୍ତୁ। ତାରତ ଗୋଟେ ଅଛିନା ନାଇଁ ହଁ।
ହଁ ହେଲେ ଆଉ କଣ କରିବା।
ଆରେ ଆମ ସ୍କୁଲ ଜଲଦି ସାର କହିଲେକି ଆମର ବାଇଶି ଜଣ ପିଲା ହଉଛନ୍ତି। ଆଉ ସିଏ କରିଛିଯେ ପଚିଶିଜଣ ହେଲେ ଯାଇକି ରଖିବ ମାନେ ଗୋଟେ ଟିଚର ରଖିବ ବୋଲି। ମୁଁ ସାରଙ୍କ ନମ୍ବର ଆଣିଲି ସାର
ଗମେଣ୍ଟରେତ ଯାହା ମାନେ ପଢା ହଉଛି କେହି ଭରସା ପାଉନାହାନ୍ତିକି। ମୋ ପିଲାକୁ ମୁଁ ପଢେଇବି ଏଠିକି ସେଇଠି କିଏତ ଭରସା କରୁନାହାନ୍ତି ସମସ୍ତେ ଇଂଲିଶ ମିଡିୟମୁ ସେ ଅଧିକା ପଇସା ଦେଇ ପଢେଇବାକୁ ଚେଷ୍ଟା କରୁଛନ୍ତି ସମସ୍ତେ। ହାଲୋ ଶୁଣିପାରୁଛନ୍ତି ମୋକଥା।
ହଁ ହଁ ଶୁଣୁଛି।
ହୁଁ ହେଲେ ତୁମ ପରିବାର କେତେ ଭାଇ ଭଉଣୀ କେତେ ଜଣ ଅଛନ୍ତି ସବୁ।
ଆମେ ଦି ଭଉଣୀ ଆଉ ମୋର ମାନେ ମୋର ଗୋଟେ ଭାଇ ଆଉ ମୋ କକା ଙ୍କର ଦି ଜଣ ପୁଅ
ହେଲେ ତମର କାକା ମଧ୍ୟ ଅଛନ୍ତି ତମର କାକା ଦାଦା ମଧ୍ୟ ଅଛନ୍ତି ହେଲେ ତମେ ସବୁ ଗୋଟେ ପାର ଗୋଟେ ପରିବାରରେ ରୁହ ନାଁ ଅଲଗା ଅଲଗା ପରିବାରରେ ରୁହ।
ନାଇଁ ଆମେ ମିଶିକି ଅଛୁ।
ହେଲେ ତମେତ ବହୁତ ଖୁସିରେ ରହୁଥିବ ତୁମର ଦାଦା କକା ଖୁଡି ଆଁ ଜେଜେବାପା ଜେଜେମା ସମସ୍ତେ ମିଶିକି ରହୁଛ ଖୁସିରେ ତମେ ରହୁଥିବ।
ଜେଜେମା ନାହାନ୍ତି ଜେଜେବାପା ମାନେ ଏଁ ମୋ ଜେଜେ ଏମିତି କରି ସବୁ ଚଢିଥିଲେ ଏଁ ଗଛ ଡାଳଟା ମାନେ ଗୋଡ ଥୋଇଥିଲେ ଯୋଉଠି ଭାଙ୍ଗିଗଲା। ଭାଙ୍ଗିଗଲା ଯେମିତି ମୁଁ ସ୍ପଷ୍ଟ ସେଇଠି ମାନେ ମାନେ
ହଁ ମୁଁ ହଉ ମୁଁ ତମ କଥା ମୁଁ ବୁଝିପାରୁଛି। ଆଉ ମୁଁତ ମୁଁ ଜାଣିନଥିଲିତ ସବୁ ମୁଁ ପଚାରି ଦେଲି ମତେ କ୍ଷମା କରିବେ।
ନାଇଁ ନାଇଁ ସେମିତି କିଛି ନାଇଁ ନାଁ।
ମୁଁ ଏଇ କଥା ଶୁଣି ବହୁତ ଦୁଃଖିତଯେ ଏପରି ଏକ ଅଘ ଅଘଟଣରୁ ଆପଣ ଜେଜେବାପାଙ୍କର ଆ ଆପଣ ଆପଣ ଜଜେ ବାପାଙ୍କୁ ହରାଇ ବସିଚନ୍ତି।
ଆଉ ମୋ ମାବି ସେମିତି ମୋ ମାବି ବହୁତ ଭଲ। ଥିଲା ଏଇ ଦିଇ ତିନିବର୍ଷ ହବ ମାନେ ହଠାତକି ମାନେ ଷ୍ଟୋକ ହେଇଗଲା। ମାନେ ମୋ ଜେଜେମା ମାନେ ପୁରା ଭଲଥିଲା ଯେମିତି ସିଏ ମାନେ ମୋ ବୋଉବି ସେମତି ଷ୍ଟ୍ରଙ୍ଗ ନଥିବ ମାନେ ସିଏ ଯେମିତି ଟିକିଏ ଥିଲା ଅଁ ମାବି ସେମିତି ହଠାତକି ଦାଦୁ ସେମିତି ଚାଲିଗଲେ।
ଆରେ ଏ ଏହାତ ଆମ ହାତରେ ନାହିଁନା ଭଗବାନଙ୍କ ଯାହା କଥା। କେତେବେଳେ କଣ କାହାର ହୋଇଯିବ ଏଥାକି ଏହା କିଛି କହିହବ ନାହିଁ। ଆଉ ଯାହା ଆମେ ଭଗବାନଙ୍କୁ ମାନି ଚଳିବା କଥା।
ହଉ ମୁଁ ରଖୁଛି କରିଦିଅ କରିଦିଅ।
ଟିକିଏ ଶୁଣନ୍ତୁ ଆଉ।